ସ୍ପିନିଂ
କଣ କରୁଚୁ?
ଏଇ ଟିକେ ବୁଲୁଚି ଆଉ କଣ କରିବା ଗରମ ଯୋଉ ହୋଉଚି ପବନ ଫବନ ଖାଇବାକୁ ଟିକେ ରାସ୍ତା ଆଡେ ଆସିଚି ଆଉ ତୁ କଣ କରୁ
କଁ କରିବା ଭାଇ ଏତେ ଜୋର ଗରମ ପା ହୋଉଚି ମୁଣ୍ଡ କଣ ହେଇଗଲାଣି ମୁଁ ସେମିତି ଛାତେରେ ବସିଚି। ଆଉ କଣ କରିବି।
ହୁଁ ଘରୁକୁ କେବେ ଆସିବୁ?
ଏଇ ଯିବି ଶୁକ୍ରାରନ ଯିବି ଆଉ ତୋ ଦେହ ଭଲ ଅଛି ନାଁ?
ହଁ ମୋ ଦେହ ଭଲ ଅଛି। ତୋ ଦେହ?
ହଁ ମୋ ଦେହ ଭଲ ଅଛି ଆଉ। ଆଜି ଖାଇଥିଲୁ
ହୁଁ ହାଲୋ।
ଖାଇଛି କଣ
ହଁ। କୁହ।
ଖାଇଥିଲୁ କଣ?
ଏଇ ସବୁ ଭାତ ଡାଲି ଭର୍ତ୍ତା ଭଜା ଆମ୍ବ କାକୁଡ଼ି ସାଲାଟ ବଡିଚୁରା। ଏଇ ସବୁ ଖାଇଥିଲି ଆଉ।
ଇ ଖରା ଦିନରେ ଏତେ ଖାଇବା କେମିତି କରିକି ଖାଇଲ ବେ ଆଜି ତ ପୁରା
ଘରୁକୁ ଘରୁ ଉଁ ଘରୁକୁ ପଳେଇ ଆସୁଚ ତ ବୋଉ ସବୁ କରିଦେଇକି ଖାଇଦେଇକି ଆଉ ହୁଁଉଁ। ଆଉ ଆଠ ଦିନି ରହି ପଳେଇବି ଆଉ। ଆଉ ରଜ ପାଇଁ କଣ କଲୁଣିି ଡ୍ରେସ୍ ପତର?
ହଁ ଜ ପାଇଁ ସ୍ ଶାଢୀ ଆଣିଚି ଆଉ ଶାଢ଼ୀଟା ଆଣିଚି ଚାର୍ ଇଁ ଭିତରେ ସେ ଯିଏ ଟେଲର ତିଆରି କରିବନି ନାଁ ସିଏ କହିଲା ମତେ ଜଲ୍ଦି ଆଣିକି ଦବୁ ମୁଁ ତାକୁ ନେଇ ଦେଇଚି ଆଉ ସେ କରିକି ଦ ବ କି ନାହିଁ ମୁଁ ଜାଣିନି। ଆଉ ତୁ ଆଣି ସାଇଲୁଣି?
ହୁଁ ଯାଇଥିଲି ଛକୁକୁ ଗ୍ରେ ଶାଢୀ ଫାଢୀ ଆଇଁଲି ଝିଅର ଡ୍ରେସ ଆଇଁଲି ଆଉ ନେଇଗଲି ଏକାଥରେ ଝିଅର ଦିଟା ମୋର ଦିଟା ଶାଢୀ ଆଉ ଗୁରୁବାର ପାଇଁ ଗୋଟେ ଶାଢୀ ଆଣିଚି ଯୋଉ ମାାଣବ ଆମର ହୁଏ ତ ଆ
ଓ ହୋ ଆଉ ଭଲ ଯାଅ ସପିଂ ସହ ପୁରା ମାଣବସା ସପିଙ୍ଗ ହେଇଗଲାଣି ଆଉ। ଆଉ ତୋ ଶାଶୁ ଶଶୁର ଦେହ ଭଲ ଅଛି ନାଁ?
ହଁ ଭଲ ଅଛନ୍ତି ଅ
ହଁ ପା ମୁଁ କହିଲି ତୋ ଶାଶୁ ଶଶୁର ଦେହ ଭଲ ଅଛି ନା?
ତମର ସବୁ ଭଲ ଅଛନ୍ତି ତ?
ହଁ ଆମର ସବୁ ଭଲ ଅଛନ୍ତି ଆଉ କଣ ଆଉ
ହୁଁ ଆଉ କୁଆଡେ କରୁନୁ ପ୍ରୋଗ୍ରାମ ଯିବା ବୁଲିଆକୁ।
ଅ ଯିବା ପ୍ରୋଗ୍ରାମ କରି
ପୁରୀ ଯାଆନ୍ତେ ଯୋଉ ଗରମ ହଉଛି କେମିତି ଛୁଆଙ୍କୁ ନେଇ ଯିବା କହନି।
ଅ ପୁରି ତ ମୋର ବୋହୁତ ଇଛା ପୁରି ଯିବା ବୋଲି ହେଲେ କଣ କରିବାଆ। ଆଁ ଏଇ ଖରା ଯୋଗୁରୁ ଟିକେ ରହିଯାଉନ ରଜ ପରେ ଯିବା।
ହୋଉ ସମସ୍ତଙ୍କୁ କହିକି ଦେଖିଆ ରଖିଦବା ରଜ ପରେ ନହେଲେ
ହୁଁ ରଜ ପରେ ଦେଖିକି ନହେଲେ ଯିବା ଆଉ। ଆଉ କଣ କରିବି। ଇ ଦେହ ତ ଭଲ ଲାଗୁନି ମୋର ତ ସବୁବେଳେ ଆ ଣ୍ଠୁ ଗୋଡ ଦେହ ହାତ ବିନ୍ଧୁ ଚି। ରଜ ପରେ ଟିକେ ରଖ ଆଉ ମେଡିସିନ ଫେଡିସିନ ଖାଇକି ଟିକେ ଭଲ ହେଇଯାଏ।
କାଲି ଯାଇଥିଲୁ ଡକ୍ଟର ଦେଖେଇବାକୁ?
କଣ ଶୁ କଣ କହିଲୁ?
ମୁଁ କହିଲି ଡକ୍ଟର ଦେଖେଇବାକୁ କାଲି ଯାଇଥିଲୁ ଡକ୍ଟର କଣ କହିଲେ?
ହଁ ଡକ୍ଟର କହିଲେ ଆଉ କହିଲେ ଟିକେ ଥଣ୍ଡା ଇଏରୁ ଟିକେ ଦୂ-ଦୂରଣ କର ଆଉ ଏସିି ଫେସିି ବନ୍ଦ କରିକି ଟିକେ ଶୁଅ।
ହଁ ଏ ଗରମ ତ ହୋଉଚି ଏସି ନଗେଇଲେ ଶୋଇ ହୋଉନି ନାଁ କି।
କଣ କରିବି ଏସି ଲଗେଇଲେ ଶୋଇ ହଉନି ଲଗେଇଲେ ଭଲ ସେ ଶୋଉଛି ଦେହ ଖରାପ ନ ଲଗେଇଲେ ଦେହ ଖରାପ ମାନେ ଗରମ ହେଇଯାଉଛି ଆଉ
ହୁଁ ହଁ ଏସି ତ ବନ୍ଦ ହୋଉଚି ଆଉ। ଖାଇ ପିଇ ଦେ ଏ ଖାଲି ଏସି ଘରେ ଶୋ
ଆ ଝିଅ ଝିଅ ହାତ କେମିତି ଝିଅର କେମିତି ହାତ ଭାଙ୍ଗି ଯାଇଛି କି?
ତା ହାତ କଣ କହନି ଖେ ଖେଳୁଥିଲା ସବୁ ଭଉଣୀ ନା ସୀମା ଦେଇ ଲିମା ଦେଇ ଶାବି ଦେଇେ ମାନ୍ ଦେଇ ଆଉ ଆମ ଝିଅ ଡୁଗୁଲୁ ଗୁଗୁଲୁ ଆଉ ବୁଇଟି ବବଲି ସବୁ ଦେଇ ମାନେ ଆସିଲେ ଆମେ ସବୁ ବସିକି ନା ହଁ ଆମେ ଆମର ବସିକି ର ସବୁ ରୋଷେଇବାସ ଚାଲିଛି କି ଖିଆ ପିଆ ଚାଲିଛି ସେଦିନ କଣ କଣ କହନି କୋଡିଏଟା ଆଇଟମ ହେଲା ଭାତ କଲୁ ଡାଲି କଲୁ ପନିର କଲୁ ପ୍ରକାର ହେଇଗଲାଣି ଆଉ ଇଆଡେ କଜାରି ଖାଇବାକୁ ଯାଉଥିଲୁ ଦେଖାଲା ବେଳୁ ଇ ଛୁଆ ସବୁ ଆଠ ଦଶ ଜଣ ସବୁ କେଳି ଖାଳିକି ଦୌଡା ଦୌଡି ହେଇ ସୋଫା୍ ଉପରେ ବସି ଗଳି ପଡିଲା ହାତ ପୁରା ଫ୍ରାକ୍ଚର। ହଁ ନା କେତେ କାନ୍ଦିଲା ଝିଅ ରାତି ଯାକ।
ଏତେ କେୟରାଲେସ ଝିଅ ପଡିକି ହାତ ଭାଙ୍ଗି ଇ ଗଲାଣି ତୁ ଟିକେ ଜଗିବୁନି। ରୋଷେଇ ହଉ ବୋଲି କି ତୁ ଝିଅ ଟା ଦେଖିବୁନି ତମ ପାଇଁ ଏତେ ଦେଇ ଆସିଲେ ତୁ ତୋ ଝିଅଟା ସବୁ ଠୁ ଛୋଟ ଝିଅ ଟା ତୁ ତା ପାଖରେ ଟିକେ ବସିବୁନି।
ଏ ସବୁ ଖେଳୁଥିଲେ ଆଉ ମୁଁ ମୋର ଏପଟେ ସବୁ କରୁଥିଲି ଆଉ ମୁଁ ଆଉ ନଜର ମୁଁ କଣ କରିବି କହୁନି ଛୋଟ ଛୁଆ ତା ବାବା କେତେ ପାଟି କଲେ ଆମ ଘରେ ପାଟି କଲେ ଆସ ଥିଲେ ଆସିଲଥିଲେ ତା ସବୁ ଦେଖିଲେ ମୁଁ ତାପରେ ତାକୁ ମାନ ନେଇକି ଯାଇଥିଲି ମେଡିକାଲ ମେଡ଼ିକାଲ ସବୁ ମେଡ଼ିକାଲ ସବୁ ମେଡିକାଲରେ ସବୁ ଦେଖେଇଲି ମେଡ଼ିସିନ ଆଣିଲି ମେଡିସିନ
ତାକୁ ମେଡିସିନ ଠିକ୍ ଟାଇମ ରେ ଦଉ
ହଁ ତାପ ହୁଁ ତାପରେ ସାରଙ୍କ କ ସେତିକି ନେଇକି ଗଲି ସେ ପ୍ଲାଷ୍ଟର କରାଇଲେ ପ୍ଲାଷ୍ଟର କଲେ ତାପର କୁ ଦି ଦିନ ପୁରା ଯୋଉ କାନ୍ଦିଲା ବିନ୍ଧିଲା ହାତ ଯେ ଛୁଆଟା ନା ଛୋଟ ଛୁଆ ଟା ସେ ପୁରା ହାତ ପୁରା ଜୋରରେ ପେନ୍ ହେଲା। ସିଏ ରାତି ଯାକ ଶୋଇନି ମୁଁ ରାତି ଯାକ ଶୋଇନି ପୁରା ଜଗିକି ରହିଲି ତା ବାବା ଆସିଲେ ତାକୁ ବୁଲେଇବାକୁ ନେଲେ ଟିକେ ମାର୍କେଟ ଆଡେ କେତେ କାନ୍ଦିଲା ତାର ବୁଲେଇ ବାଲେଇକି ରାତି କିଏ ଆଣିକି ଘରେ ଛାଡିକିନା ଗଲେ। ଏମିତି ଆଉ।
ଦେହ ଏବେ ଏବେ ତା ହାତ୍ ତ ଟିକେ ଭଲ ହେଲାଣି ତାର ପା କେ କେତେ ଦିନ ହେଇଗଲାଣି ତା ହାତ ବ୍ୟାଣ୍ଡେଜ ହେଇଛି ତଥାପି ତ ଦଶ
ତା ହଁ ଦଶ ହଁ ପନ୍ଦର କୋଡିଏ ତିନି ଦିନ ନା ପନ୍ଦର ଦିନ ହେଇଗଲାଣି ଆଉ ପାଞ୍ଚ ଦିନ ପରେ ଏ- ତା ହାତଟା ଖୋଲିଦବ ଆଉ ହୁଁ ତା ହାତ କହିଥିଲେ ସାରେ ଖୋଲିବାକୁ ବାର ପନ୍ଦର ତାରିଖରେ ଆଉ ଯଦି ହବ ତେର ବେଳକୁ ଖୋଲିଦେବି ଆଉ। ରଜ ପୂର୍ବରୁ ଛୁଆ ଟା ଟିକେ ବୁଲିବ ଆଉ
ଆଉ ତାର ଝିଅର ଝିଅର କୋଉ କ୍ଲାସ ହେଲା କି ତାକୁ ପା ଏ ବର୍ଷ ନା ଲେଖେଇଥିଲ ନା ଆର ବର୍ଷ
ହେଇଥିଲି ନା ତାର ଏଲ କେଜି ସରି ଏବେ ୟୁ କେଜି ହେଇଯିବା
ଆଉ ତା ଭଲ ପାଠ ପଢୁଚି ନା ପାଠ ଫାଟ
ନା ନା ବଢିଆ ପାଠ ପଢୁଛି ନା ସବୁ କହିଦଉଛି ପାଠ ପଢୁଛି ତାଙ୍କ ମ୍ୟାମ ହଁ ମୋର ଜଣେ ସାଙ୍ଗ ଅଛନ୍ତି ନା ନା ମୋର ଜଣେ ସାଙ୍ଗ ଅଛନ୍ତି ସିଏ ନୁହଁ ହଁ ପଢଉଛନ୍ତି ଆଉ ଟିକେ ଯାଉଛି ବସୁଛି ଆଉ ଛୋଟ ଛୁଆ ନା ଟିକେ ଦି ଓଳି ନ ବସିଲେ କଣ ତାର ଟିକେ ମନେ ରହୁନି ଟିକେ ଲେଖା ଲେଖି କଲେ ମନେ ରହିବ ତାର ୟୁ କେଜି ହେଲାଣି ସେ ସବୁ ପାଠ ବି ଶିଖିଲାଣି।
ସେ ପାଠ ଫାଠ ଯେତେବେଳେ ନ ପ ମାନେ ପଢୁନି ଯେତେବେଳେ ସେ ଦୁଷ୍ଟ ହଇରାଣ କରୁଛି କଣ ତୁ ତାକୁ ମାରୁଛୁ ନା ମାରୁନୁ?
ମାଡ ଖାଇବନି ପାଠ ମାଡ଼ ନ ଖାଇଲେ କଣ ପାଠ ହବ?
ଆଛା ଆଚ୍ଛା ଆଉ ତୁ ଏମିତି ମାଡ ଖାଇକି ପାଠ ପଢୁଥିଲୁ ତାକୁ ବୁଝେଇ ବାଝେଇ ପାଠ ପଢୁନୁ।
ହୁଁ ହଁ ସେମିତି ଟିକେ ବୁଝଉଛି ଟିକେ ଦୁଷ୍ଟ ହେଲେ ମାଡ଼ ଖାଉଛି ଆଉ। ହୁଁ ଛୁଆ ପିଲା ହେଲେ ଜାଣିବୁ ତୋ ଛୁଆ ଟେ ହେଲେ ଜାଣିବୁ କେତେ କ ଟ
ଓହୋ ମୋର ତ ଏଇ ତିନି ମାସ ହବ ବାହାଘର ହେଇଛି ଆଉ ହଉ ଦେଖିବା ଜାଣିବା କେତେ କଷ୍ଟ।
ଆଉ କେମିତି କା ଶାସ ଶୁ ସସୁର ସ୍ଵାମୀ ଭଲ ନା ସବୁ?
ହଁ ସ୍ୱା ମି ଭଲ ଶାଶୁ ଶ୍ୱଶୁର ଭଲ। କାମ ଯଦି କରିବୁ ଠିକ ଠିକ ଟାଇମ୍ ରେ ସମସ୍ତେ ଖୁସି ହେବେ। କାମ ଯଦି ଠିକ ଠିକ ଟାଇମ ରେ ନ କରିବୁ ସମସ୍ତେ ମନ ଦୁଃଖ କରିବେ ତୋ ଶାଶୁ ଶଶୁର ଭଲ ନା?
ତ ହେଲୁ କାମ କରିବ ନ କାମ କଲେ କୋଉଠି ତ୍ରାହି ଘର ହେଇଛି ଶୋଇବୁ ଦଶ ଟା ଜାଙ୍କେ। ଆମେ ସିନା ଏଠି ଦଶଟାରେ ଶୋ ଶୋଇକି ଏଗାରଟରେ ଗାଧେଇକି ଉଠିକି ନା ଆଁ ମନ ଇଛା କରୁଛୁ ସେଠି ତ ସକ
ଝିଅ ଝିଅ ଝିଅ ନୁହେଁ ଝିଅ ବେଳେ ମନ ଇଚ୍ଛା ବୁଲୁଥୁଲୁ ଯାଇକି ମାର୍କେଟରେ ଖାଉଥୁଲୁ ଥଣ୍ଡା ପିଉଥୁଲୁ ଚାଟ ଖାଉଥୁଲୁ ଦୋସା ଖାଉଥୁଲୁ ବୁଲିକି ଫ ଫଟ ଉଠୋଉଥିଲୁ ଗଲା ଆଉ ବାହାଘର ପରେ କେତେବେଳେ କାଇଁ ଦେଖା ହବ।
ନାଁ ଆଉ ଏଇନା ସ ସକାଳୁ ଉଠିବୁ ଆଗେ ଆମର ତ ଜାଣିଛୁ ଠାକୁର କେତେ ଦୁଇ ଘଣ୍ଟା ପୂଜା ହେବ ସବୁ ଠାକୁରଙ୍କୁ ଆଗେ ନ ପୋଛା ହେବ ତାପରକୁ ତୁଳସୀ ପାଣିରେ ଗଙ୍ଗା ଜଳରେ ସବୁ ଠାକୁରଙ୍କୁ ପୋଛିବି ପୋଛିବି ତାପରକୁ ଫୁଲ ଯେଉଁ ଚନ୍ଦନ ଦେବି। ସିନ୍ଦୁର ଦେବି ଆଉ ଇଏ ଆଣିଥିବେ ଯେ ପଚାଶ ପ୍ରକାର ଫୁଲ ସବୁ ଠାକୁରଙ୍କୁ ଅଲଗା ଅଲଗା ଅଲଗା ଅଲଗା
ଆଉ ଯୋଉ ଏଇ ପୂଜା କରୁ କରୁ ତ ପୂଜା କରୁ କରୁ ତ ଦି ଘଣ୍ଟା ହେଇ ଯାଉଥିବ। ତୁ କେତେବେଳେ ଚା କରୁଥୁବୁ ଜଳଖିଆ କରୁ ଉଠିବୁ ଶାଶୁ ଶଶୁର ଙ୍କୁ କେତେବେଳେ ଖାଇବାକୁ ଦବୁ ପୂଜା କରୁ କେତେବେଳେ ତୋର ପୂଜା ସରେ କେତେବେଳେ?
ହୁଁ।
ପୂଜା କରୁ କେତେବେଳେ କେ କେତିଟାରେ ଉଠିକି ପୂଜା କରୁଚୁ।
ପୂଜାପା ଛଅଟାରୁ ଉଠିବି ନା ଛଅଟରୁ ଝିଅକୁ ସାଢେ଼ ଛଟାରେ ସ୍କୁଲ ପଠେଇଦେବି। ସ୍କୁଲ ପଠେଇ ଦେଇକିନା ତାପରେ ମୁଁ ଗାଧେଇ ପାଧେଇ ପଳେଇବି। ଗାଧେଇ ପାଧେଇକିନା ଗାଧେଇ ପାଧେଇକି ନା ତାକୁ ପୁଣି ଖୋଇ ଦେଇକି ତାକୁ ଛାଡି ଦେଇ ତାପରେ ମୁଁ ଗାଧେଇ ପାଧେଇ ଠାକୁର ପୂଜା କରି ତାପରେ ଗୁଣ ତାପରେ ଆସିକି ଏ ଚା ସଫା କରି ମୁଁ ସବୁ ଖାଇବାକୁ ଦେବି। ତାପରକୁ ତା ଇଏ ଆସିଲେ ଗାଧେଇ ତାଙ୍କୁ ଖାଇବା କୁ ଦେବି ଆମେ ଖାଉ ଖାଉ ଏଗାରଟା ହେଇଯାଏ ତାପରେ ଏଗାରଟା ପରେ ସବୁ ଜଳଖିଆ ଖାଇଲା ପରେ ପୁଣି ରୋଷେଇବାସ ଗାଧୁଆ ବେଳ ପାଇଁ ହୁଏ ଆଉ ଗାଧୁଆ ପା ସକାଳୁ ତ ଚାରି ପାଞ୍ଚଟା ଆଇଟମ୍ ନହେଲେ ଏମାନେ ଖଇବେନି।
ଏ ଶୁଣୁ କଥା ତ ହୋଉ ପୁଣି ସନ୍ଧ୍ୟା ହେଲାଣି ସନ୍ଧ୍ୟା ଦେବି ଏଇନା ଦିନେ ଆ ଆଠ ଦଶ ବଖରା ଘର ଯାଉଛି ନା ଖରିକିବି ତାପରେ ଲୁଗାପଟାରା ଥୋଇଚି ତାକୁ ଭାଙ୍ଗିନି ଭାଙ୍ଗିବି। ହାତ ଧୋଇ ଧାଇ ହେବି ଧୋଇ ଧାଇ ହେଇକି ସନ୍ଧ୍ୟା ଦେବି। ପୁଣି ଆମର ସନ୍ଧ୍ୟା ବେଳେ ଠାକୁରଙ୍କୁ ଫୁଲ କାଢେ ଧୁପ ଦେ ଦୀପ ଦେ ଭୋଗ ଦେ ସବୁ ଚଉରା ଏ ଘର ସେ ଘର ପୂଜା କରିବି ତୁ ଖରକା ଖରିକି ସଇଲାଣି ଘର ଦ୍ୱାର ଖରି ଖାରିକି ଦେଇଛୁ। ହଁ ହ୍ୟାଲୋ। ଆଉ ତୁ ଘର ଦ୍ୱାର ଯଦି ଖ ଖରିକି ଦେଇଛୁ ଆଉ ତୁ ତୋର ଯା ନହଲେ କଣ କରିବୁ।
ଆମ ଦେଇ ଜଣେ ଅଛନ୍ତି ସେ ଘର ଦ୍ୱାର ଖରିକି ଦିଅନ୍ତି ହେଲା ମୋର ଖାଲି ଧୂପ ଦେବି ଆ ତାପରକୁ ସନ୍ଧ୍ୟା ଦେଇକି ଭାଗବତ ପଢିବି ଭାଗବତ ପଢି ସାରିଲା ପରେ ତାପରେ ସମସ୍ତଙ୍କୁ ଚା କରିଦେବି ତାପରେ ଝିଅଙ୍କୁ ପୁଣି ପାଠ ପଢେଇବି ଝିଅକୁ ପାଠ ପଢେଇ ସାଇଲେ ତାପରକୁ ରାତି ପାଇଁ ସବୁ ଖାଇବା ବ୍ୟବସ୍ଥା ହବ ଯିଏ ଯାହା ଖାଇବ ସେଇ ଅନୁସାରେ ହବ ଆଉ ରୁ
ହଁ ହଉ ଆଉ ହଉ ଏଇ ଶୁଣୁ ଯୋଉ ଟାଇମ ହେଲାଣି ମୁଁ ଯାଉଛି ସନ୍ଧ୍ୟା ଦେବି। ଆଉ ମୁଁ ରଖୁଛି ଆଉ କେତେବେଳେ ତୋ ସହିତ କଥା ହେବି ଆଉ ହଉ ହଉ ବାଏ।